ହ୍ୟାଲୋ ହଁ ମ୍ୟାଡ଼ାମ। ଶୁଭ ସନ୍ଧ୍ୟା ଜୟ ଜଗନ୍ନାଥ। କଣ କରୁ କଣ କରୁଛନ୍ତି?
ନାଇଁ ଏବେ ଘରେ ଟିକେ ଟୁସନ କରିକି ଆସିଲେ ଆଉ।
ଓହୋ ଟ୍ୟୁସନ କୁଆଡେ ପଢ଼େଇବାକୁ ଯାଆନ୍ତି?
ହଁ ହଁ ପଢିବାକୁ ଯାଉଛି ମୁଁ ଏ ପିଲାମାନଙ୍କୁ ସେଭେ୍ନ କ୍ଲାସ। ଅ ଚାରିଟା ରୁ ପାଞ୍ଚଟା ଭିତରେ ଯାଏ ଏବେ ଫେରୁଛି।
ଓହୋ ଏବୋ ତାହେଲେ ଏବେ ଜଷ୍ଟ ଆସିଲେ।
ଆଜ୍ଞା ଆଜ୍ଞା ଆଜ୍ଞା।
ଉୁଁ ହୁଁ ଛୁଆ ମାନେ କେମିତି କରୁଛନ୍ତି।
ହଁ ମୁ ସେଭେନ କ୍ଲାସ ର ଗୋଟେ ପିଲା କୁ କରୁଛି। ଆଉ
ସେଇଟା ସେ ତିଅସନ ଭଳିଆ ନା ଗୋଟେ କୋଚିଂ?
ନା କୋଚିଂ ରେ ଯାଉଚି କୋଚି ସେ ହ ବ ପିଲାମାନଙ୍କୁ ଲ ସବୁ ପିଲାମାନାନଙ୍କୁ କରିବା ପାଇଁ ଯାଉଚି କୋଚିଂ ବା କେମିତି ଘରେ ନର୍ମାଲି ନଷ୍ଟ ପିଲାଙ୍କର ନାହିଁ ଘରେ ଯେମତି କରିବା କଥା ଏଇ ଫେବୃଆରି କ୍ଲାସ ପିଲାଙ୍କୁ ସିବିଏସି ପିଲାଙ୍କୁ ଆଜ୍ଞା ଆଜ୍ଞା। ପ୍ଲଷ୍ଟୁ ପିଲାଙ୍କର ବାହାରେ କୋଚିଂ ଅଛି। ସେଇ ଏଉ ହୁ ମାନେ ବାହାର ଜାଗାରେ ଆଉ ଘରେ ଏମତି ପିଲାଙ୍କୁ କରୁଚି ଆଉ। ଆପଣ ଆପଣଙ୍କର ପଢାପଢି ଶେଷ ହେଲାଣି?
ହଁ ମୋର ହେଲାଣି ମୁଁ ଏବେ ଟିଚର ଅଛି।
ବା।
ବାକି ଆଉ ଯୋଉ ପ୍ରାଇଭେଟ ଟିଚର୍। ସବ୍ ଏସବୁ କମ୍ପି ହଁ ଟିଚର ତ ଭଲ। ବାକି ଯଦି କିଛି ଗମେଣ୍ଟ ଯଦ ହେଇଯାନ୍ତା ତ ଆଉ ଟିକେ ଭଲ ହୁଅନ୍ତା ନା।
ଟିଚର ତ ଟିଚର ସେ ପ୍ରାଇଭେଟ ଗମେଣ୍ଟ କଣ ସମସ୍ତେ ତ ଶିକ୍ଷାଦାନ କରି
ହଁ।
ନାଇଁ ସେଇଟା ଖାଲି ଆମ ମାନସିକତା ରହିଚି।
ହଁ ସେଟା ତ ଠିକ କଥା। କିନ୍ତୁ ଆଉ ଯୋଉ ଏବେ ଯୋଉ କମ୍ପିଟିସନ ହେଲାଣି
ହଁ ହଁ ମ୍ୟାମ୍ କୁହନ୍ତୁନି କମ୍ପିଟିସନ କଥା। ହଁ ଆଉ କମ୍ପିଟି ସମସ୍ତଙ୍କର ବର୍ତ୍ତମାନ ଗୋଟେ ନା ଗୋଟେ ତ ହଁ ଯେଠି କୁହନ୍ତୁ କୁହନ୍ତୁ ମୁଁ ବୋହୁତ ଜାଣିବାକୁ
ସେ ଯୋଉ ଡେଟ ଇ ଜେ ହଁ ଜେଟି ତାପରେ ଯୋଉ ଏ ଏସ୍ ଏସ୍ ବି ଟି ଜିଟ୍ ଶୋ ଯୋଉ ବାହାରୁଚି। ସେଥିରେ ତାମାନେ ଦିନ ବର୍ଷକୁୁ ବର୍ଷ କଣ ହଉଚି ସବୁ ଏଇଟା ଯୋଉ ପରସେଣ୍ଟେ ସବୁ ବଢିତେ ବଢିକି ବଢି ଯାଉଚି ନା। ତ ତା ମାନେ ପରିଶ୍ରମ କଲେ ଯାଇକି ତା ମାନେ ହେବ ନହେଲେ ହେବନି।
ହଁ ବୋହୁତ ବୋହୁତ।
ତା ହଁ ତା ପୁଣି ଫୁଣି ଯୋଉ କାଷ୍ଟ ଜେନେରାଲ କୋଟା ସବୁ ରହିଯାଉଚି ତ ସେଥିପାଇଁ ଆଉ ଟିକେ ଷ୍ଟ୍ରଗଲ୍ କରିବାକୁ ପଡିବ ଆଉ।
ଅ ସେଟା ସେଟା ଆମ ଜେନେରାଲ ପିଲାଙ୍କ ପାଇଁ କାଷ୍ଟ କୋଟା ଅଛି ସେଟା ଗୋଟେ ଜୋ ମାନେ ଆମେ ପରିଶ୍ରମ କରିକି ନାଇଣ୍ଟି ଏଭବ୍ ରଖିବେ ଚାକିରି ପାଉନୁ କିନ୍ତୁ ସେମାନେ ଥାର୍ଟି ଫର୍ଟି ରଖି ପାଉଚନ୍ତି ରେ କେତେ କଷ୍ଟ ଦୋଉଚି ଆକଚୋଲି ସିଲେକ୍ସନ ବେଳେ ବୋହୁତ।
ହୁଁ ଆଉ ସେମାନଙ୍କୁ ତାମାନେ ଅଧିକା ଟିକେ ସୁବିଧା ବି ଦୋଉଛନ୍ତି।
ହଁ ସେଇଟା ନିହାତି ମାନେ କଣ କହିଲେ ସେଟା ଦ ଦବା କଥା ଯେହେତୁ ସେମାନେ ବ୍ୟାକୱାର୍ଡ ଟି କି ହେଇଯାଇଥିଲେ ଆଗୁରୁ ସେଟା ଦବା କଥା ହେଲେ ଏବେ ଯେହେତୁ ସେମାନେ ସମାନ ହେଇଗଲେଣି ଆମ ସାଙ୍ଗରେ ଏବେ ଆଉ କାହିଁକି ଦବା।
ହଁ ତ ଏବେ ଦେଖିବେ ଯୋଉ ବି ତାମାନେ ଆପଣ ଅଫିସ ଯିବେ ବ୍ୟାଙ୍କ ଯିବେ ଦେଖିବେ ଏସି ଏସ୍ଟି ରେ ହିଁ କାମ ରେ ତମ ହାଇଅର୍ ପୋଷ୍ଟରେ ସେମାନେ ହିଁ ଥିବେ।
ଆଜ୍ଞା ଆଜ୍ଞା ମୁଁ ମୋ କଥା ପରା ଅଙ୍ଗେ ନିଭେଇଚି ମାନେ ମୋର ଥିଲା ଟେନ୍ଥ ରେ ନାଇଣ୍ଟି ପଏଣ୍ଟ ଫାଏ ଜିରୋ ଫାଇଭ୍ ନା ଫାଇଭ୍ ଜିରୋ ଏମତି ଥିଲା। ସେଥିପାଇଁ ଜି ଡି ଏସ ପକେଇଥିଲି। ପୋଷ୍ଟ ପୁଟ ପୋଷ୍ଟ
ହଁ ଜି ଡି ଏସ ହଁ ହଁ ମୁଁ ବି ଥରେ ପକେଇଥିଲି ଜି ଡି ଏସ ହଁ।
ପକେଇଥିଲେ ମୁଁ ସେଇ କୋରାପୁଟ ସାଇଟରେ ପକେଇଥିଲି। ଜୟପୁର ନା କୋରାପୁଟରେ ସେଠି ମୁଁ ଦେଖିଲି ଭାଇ ଏ ସି ବି ଏଫ୍ ରେ ଯେତିକି କମ ରେ ନେଇଚି ଆମର ନେଇଚି ନାଇଣ୍ଟି ଫାଇଭ୍ ନାଇଁ ହଣ୍ଡ୍ରେଡ୍ ପର୍ସେଣ୍ଟ ନେଇଚି ଆମର ଜେନେରାଲ ଆଉ ଓ ବି ସି ଏ ସି ବି ସି ରେ କିନ୍ତୁ ଏଇ ଏ ସି ଏ ଷ୍ଟି ଦେଖିଲା ଏଳକୁ ଏଇଟି ଟୁ ଏଇଟି ନାଇନ୍ ଏମିତି।
ହଁ ହଁ ହଁ ମୋର ବି ସେଇ ୟା ଥିଲା। ତାପରେ ଭାବିଲି କି ଥରେ ଥରେ ଯେମିତି ମୁଁ ପ୍ରଥମେ ଭାବିଲି କି ଜି ଡି ଏସ୍ ଟା ହେଇଯିବ। ଭାବିଲି ତାପରେ ଯେବ ଯେବେ ଦେଖିଲି ସବୁ ତମେ ମାନେ ଜେନେରାଲ କଟିକି ହାଇର ଯାଉଛି ନିଣ୍ଟିଫାଇଭ ନାଏଣ୍ଟୀସିକ୍ସ ଯାଉଚି ଆଉ ଦେଖିଲି ଏ ସି ଏସ୍ ଟି ର ସେଇ ସମାନ ତା ମାନେ ଏଇଟି ଏଇଟି ଫାଇଭ୍ ସେମିତି ତ ଭାବିଲି କି ଥାଉ ତାହା ତାପରେ ଆଉ ହେବନି ବୋଲି ଆଉ ଆଉ ପକେଇଲିନି। ଯୋଉ ଖାଲି ଥରେ ଯାହା ପକେଇଥିଲି।
ହଁ ସେଇଆ ପୁରା ଭାରି ମାନେ ପକେଇ ପକେଇ ମାନେ ନେଇ ଯାଉଥିବ କି ଦେଖିଲା ବେଳକୁ ଅ ହୋଉନଥିବ କିଛି।
ହଁ କିନ୍ତୁ ଆଉ ଆଜି ହଁ ଆଉ ଆଜିିକାଲି ଦେଖନ୍ତୁ ନା ଯୋଉ ଯୋଉ ଟେନଥ ର ପ୍ଲସ ଟୁ ର ସବୁ ମାର୍କ ମାନେ ସବୁ କିଏ ତା ନାଏଣ୍ଟୀ ଫାଇଭ୍ ନାଇନଟି ସେଭେନ୍ ନାଇନଟୀ ନାଇନ୍ ସେମିତି ମାର୍କ ଆଣୁଛନ୍ତି। କିନ୍ତୁ ଆମ ଆମ ବେଲକୁ ସେଟା ତମେ ହଁ ସେଟା ଏଇଟି ଫାଇଭ୍ ଆଣିଲେ ବି ସେଇଟା ବହୁତ୍ ବହୁତ୍ ଥାଏ।
ହୁଁ ଆଉ ସେତେବେଳେ ଥିଲା ଏଇଟି ଫାଇଭ୍ ଏଠି ଯିଏ ରଖୁଥିଲା ସେ ବହୁତ୍ ଭଲ ପାଠ ପଢୁଥିଲା ଏବେ ତ ଯାହାକୁ ଦେଖ ସେ ଏଠି ତାପରେ ଏବେ ତ ପଇସା ଦେଇକି ବି ମାର୍କ ଚେଞ୍ଜ କରି ହେଇଯାଉଛି ଆପଣ ଟେନ୍ତଃ ମାର୍କ ଯଆନ୍ତୁ ବୋର୍ଡ ମାର୍କ ଯାଆନ୍ତୁ ନିଟ୍ ପେପର ଲିକ ହେଇଯାଉଚି ଆଉ ଟେନ୍ତଃ ମାର୍କ
ହଁ ଯେ ଯେ ବୋର୍ଡ ଏକ୍ସାମରେ ବି ପଇସାର କାରବାର ହଉଚି।
ହଁ ହଁ ନିହାତି ମୁଁ ମୁଁ ଅଙ୍ଗେ ନିଭେଇଛି ମୋର ଗୋଟେ ସାଙ୍ଗ ତ ତାର ଆମ ଗାଁ ପାଖର ସିଏ ସିଏ ତାର ଟେନ୍ଥରେ ମାର୍କ ବଢେଇ ପଇସା ଦେଇକି ମାର୍କ ବଢେଇଛି ଆଉ ତାର ପୋଷ୍ଟାଲରେ ହେଇଛି। ମାନେ ସେଟା କଣ ପୋଷ୍ଟାରେ ଥାଏ ନା।
କୁ ପଇସା ଦେଇଥିବ।
ହଁ ତା ବାବାଙ୍କର ଯେହେତୁ ହଁ। ତା ବାବାଙ୍କର ଟିକେ ଖାନଦାନୀ ଅଛି ନା ତେଣୁକରି ସେ ସେମିତି ପଇସା ଦେଇକି କରି ଛି ତାପରେ ତାର ବର୍ଷେ ଭିତରେ କଣ ଟାନ୍ସପର୍ ଟ୍ରାନ୍ସଫର କରିବି ପାରିବନି କିନ୍ତୁ ସେ ଟ୍ରାନ୍ସଫର କରିଦେଇଛି। ମାସେ ଭିତରେ ସେ ଟ୍ରାନ୍ସଫର କରିଦେଇଛି ବହୁତ୍ ଦୂର ବାଟ ପକେଇଥିଲା। ତାଙ୍କ ଘର ପାଖକୁ ମାସେ ଭିତରେ ଟ୍ରାନ୍ସଫର କରିଦେଇଛି।
ବାପରେ। ଯେ ସେମାନେ ଯୋଉ କରେକ୍ସନ ଯୋଉ କରିବେ ସେମାନେ ଥଡ଼ିନା ଜାଣିବେ କି ଇଏ ତାମାନେ କରେକ୍ସନ କରୁଚି ତ ଇଏ ତାକୁ ପଇସା ଦେବି ବୋଲି। ଜାନିବେନା ତ କେମିତି ଜା ଜାଣୁଛନ୍ତି ସେମାନେ?
ହୁଁ ସେଇଟା ମ୍ୟାଡାମ ମୁଁ କହିପାରିବିନି ହେଲେ ତ ସେ କରିଛି କିନ୍ତୁ ଆକ୍ଚୁଆଲିରେ। ନହଲେ ଏତେ ମାନେ ପ୍ଲସ୍ ଟୁରେ ତାର ପୁରା ସେ ପୁରା ମୁଣ୍ଡା ପାସ୍ ହେଇଚି କେତେ ତିନିଶହ ନା କଣ ରଖିକି ମୁଣ୍ଡା ପାସ୍ ହେଇଛି ପ୍ଲସ୍ ଟୁ ଫୁଣି ସାଇନ୍ସ ନେଇଥିଲା ସେ ପିଲା ମୁଣ୍ଡା ପାସ୍ କରିଚି ଟୁ ଏଲ୍ଥରେ ମାନେ ଟେନ୍ଥରେ ଏତେ ମାର୍କ କେମିତି ତାହେଲେ ରଖିଛି।
ହୁଁ। ଆଉ ଏବେ ବି ଦେଖିବେ ତାମାନେ ଆ ଆଉ ଯୋଉ ଆମର ଯୋଉ ବାହାରେ ଯୋଉ ଆରାଇ ଅମିନ ସେଇଟା ବି ତ ଯୋଉ ସବୁ ସବୁ ପଇସାର କାରବାର ର।
ସବୁ ମ୍ୟାାମ ଦେଖନ୍ତୁ ଯଦି ଯଦି ଶହେଟା ପୋଷ୍ଟ ଥିବ ସେଥିରୁ ସା ସତୁରି ଟା ପୋଷ୍ଟ ଯଦି ଆମେ ମାନେ ପରିଶ୍ରମ କରିକି ପିଲା ପାଉଥିବେ ତିରିଶ ଟା ପୋଷ୍ଟ ନିଶ୍ଚୟ ମାନେ ପଇସା ଦେଇକି କାରବାର ହଉଥିବ ଜାଲିିଆତି ହେଇକି।
ହୁଁ।
ଆଉ ତେଣୁକରି ଆମେ ସବୁ ଜିନିଷକୁ ତ ଆଉ ଏକୁଟିଆ ସ୍ୱର ଉତ୍ତୋରଣ କରିପାରିବେନି ଆମେ ଯେମିତି କହିଲେ ବି ସେ ସରକାର ଯିଏ ଅଛିନ୍ତି ତାଅନୁଯାୟୀ ଚଲେଇବ ଆମେ ଆଉ କଣ କହିପାରିବା କି?
ଆଉ ସେମାନେ ପଇସା ବି ଖାଇବା ପାଇଁ ବି ସେମାନେ ତାମାନେ ଅଛନ୍ତି ଯୋଉମାନେ।
ଆଜ୍ଞା ଆଜ୍ଞା। ଆଉ ମ୍ୟାମ ଆପଣଙ୍କର କଣ କଣ ଆଜି ଗରମ ଖାଇବା ବେଳେ ହେଇଥିଲା?
ଆଜି ଯୋଉ ବେଳାଏତ ଆଜି ବା ଆଜି ଖିଚୁଡ଼ି ହେଇଥିଲା। ଆଁ ଖଟା ଆଉ ମୂଲା ଶାଗ। ଆଉ ପୋଟଲ ମଟର ଚନା ଫୁଲକୋବି ଆଲୁ ତରକାରୀ। ଆଉ କଦଳୀ ଆଉ କୁନ୍ଦୁରୁ ଭଜା ଆପଣଙ୍କର?
ଆମର ଆ ଜି ଭାତ ଆଉ ଡ଼ାଲମା ଆଉ ଗୋଟେ ଭଜା ହେଇଥିଲା। ଆଉ ଆଚାର। ଆଉ ମୁଁ ନିଜେ ପାମ୍ପଡ ଛାଣି ଦେଇଥିଲି ପାମ୍ପଡ ଟା ଆସନା ଥିଲା ଘରେ ବନା ହେଇ ନଥିଲା ମୁଁ ନିଜେ ତାକୁ ଛାଣି ଖାଇ ଦେଇଥିଲି ଆଉ।
ହଁ ହଁ ଆପଣ ଏକା ତମେ ଏକା
ନାଇଁ ମୁଁ କ ନାଇଁ ନାଇଁ ବାବା ସମସ୍ତେ ଘରେ ଅଛନ୍ତି ଯେ ସମସ୍ତେ ନିଜେ ନିଜ କାମରେ ବ ତ ମୁଁ କଲେଜରୁୁ ଆସିଲି ତ ସକାଳୁ ଖାଇନଥିଲି ତେଣୁ କରି ଖାଇଦେଲି ଆଉ।
ଉଁ ହୁଁ ଆପଣ କୋଉ କଲେଜ ରେ ପଢୁଛନ୍ତି?
ଅ ରାସୁନା ଖେଳା ଆପଣ ଜାଣିପାରିବେନି ସେ ଆମର ଏଇଆଡେ ଟିକେ ତ ସାଇଡ ରେ ଖୋର୍ଦ୍ଧା ସାଇଡ ରେ ରାସୁନା ଖେଳା ଡିଗ୍ରୀ କଲେଜ ଅ ସେ ସେ କଲେଜରେ ପଢୁଛି ଆଉ। ପ୍ଳ ନାଇଁ ନାଇଁ ପ୍ଲ ହଁ ପ୍ଲସ୍ ଥି ଫାଇନାଲ ଏବେ ସେ ଆମ ଉପରେ ବି ଆସିଥିଲା ପଳେଇଲେ ଫୋର୍ ସେମିଷ୍ଟର ଦେଇକି ଆମେ ଫାଇନାଲ ଉୟର ହବୁ ଆଉ।
ଆଚ୍ଛା ଫାଇନାଲ ଇୟର ମାର୍କ ମାନେ ସବୁ ଭଲ ହେଇଛି ରେଜଲ୍ଟ?
ହଁ ଆସିଛି ସବୁ ଫାର୍ଷ୍ଟ ପରୀକ୍ଷା ରେ ନାଇନ ପଏଣ୍ଟ ୱାନ ଫାଇପ ଥିଲା ତାପରେ ତାପରେ ଏଇଟ ପଏଣ୍ଟ ସିକ୍ସ ଏଇଟ ଥିଲା। ତାପର ଟା ସେ ଏଇଟ ପଏଣ୍ଟ ସମଥିଙ୍ଗ ହଁ ଭଲ ଆସିଛି ମୁଁ ପଢେଇବି ଭଲ।
ହଁ ହଁ ବଢିଆ ବା କି ଜଣା ପଡୁଛି।
ହୁଁ ହୁଁ ହୁଁ ହୁଁ।
ଆଉ ଆପଣଙ୍କର ଇ ଯୋଉ କଣ ଲକ୍ଷ୍ୟ କଣ ଟିଚର ନା କଣ?
ସେଇ ଉଁ ଆଉ ତ କିଛି କମ୍ପିଟେଟିଭରେ ମତେ ଲାଗୁଛି ମାନେ ମୁଁ ଟିକେ ସଟ ହାଇଟ ର ତ ତେଣୁ ଆଉ ଡିଫେନ୍ସ ଲାଇନ ରେ ତ ଯାଇ ହବନି। ହାଇଟ୍ ମାଗିବ ବହୁତ ତେଣୁକରି ଏଇ ରେଲୱେ
ଡିଫେନ୍ସରେ ମୋ ଇଚ୍ଛା ଥିଲା କି?
ହୁଁ ହୁଁ ମୋର ବହୁତ ଇଚ୍ଛା ଥିଲା ନେଭି ଫେଭିରେ ଯିବା ପାଇଁ ଆର୍ମି ରେ ନାଇଁ ନେଭିରେ ଯିବା ପାଇଁ ଇଚ୍ଛା ଥିଲା ଯେ ହେଲାନି ତ ଡିଫେନ୍ ଯୋଉ ହାଇଟ ଫାଇଟ ହବନି। ତାପରେ ମୁଁ ଆର ଆର ବି ରେଲୱେ ରେ ଯିବା ପାଇଁ ଟିକେ ଚେଷ୍ଟା କରୁଥିଲି ଯେ ଆଉ ରେଲୱେ ଦେଖିବା ମୁଁ ସେଇ ଟିକେ ଟିକେ ପ୍ରି ପ୍ରିପାୟର ହଉଛି ଯଦି ନହବ ପ୍ଲସ ଥ୍ରି ପରେ ଡାଇରେକ୍ଟ ବି ଇ ଡି କରିବି ଗମେଣ୍ଟ ବି ଇ ଡି ବଜେଇଦେବି ବୋଲି ଭାବୁଛି। ଭାବିବାର କଣ ଅଛି ସିନା ପରିଶ୍ରମ କଲେ ହବ ମୁଁ ପରିଶ୍ରମ ଆଉ ଜମା କରୁନି।
ସେଇଟା ସେଇଟା ତ ଆକଚୁଲି ମେନ୍।
ମାନେ ଆମେ କଣ କି ଆମେ ଚେତିବା ସେତେବେଳେ ଯେତେବେଳେ ଆମର ପାଖରେ ଆସିକି ପରୀକ୍ଷା
ହଁ ମୁଁ ମୁଁ ବି ମୁଁ ବି ସେମିତିକା। ଆଗରୁ ପଢିବିନି ଆଗରୁ ହଁ ହେଇଯିବ ଯେତେବେଳେ ପରୀକ୍ଷା ଆସିବ ସେତେବେଳେ ଦିନ ରାତି ପୁରା ଆଉ ନ ଶୋଇକି ନ ଖାଇକି ମୁଁ ପଢିବି।
ହଁ ସେମିତି ମୋ ମୋର ବା ସେମିତି ସେମିତି ବା ମୋର। ଆଉ ମୁଁ ଏବେ ପଢୁନି ଯେ ମୁଁ କ ମାନେ ପି ପି ଜି ଆକଚୁଲି କଣ କି ପି ଜି ବି ଡି ଯୋଉ ଗୁଡାକ ସହଜ କଥା ବର୍ତ୍ତମାନ ନୁହେଁ କାରଣ। ପି ଜି ନେଟ ଜାରେ ସେରେ ବି ମନେ ମାଇନସ ମାର୍କିଂ କରିଦେଇଛି ନା ସହଜ କ କଥା ନୁହେଁ ହେଲେ ବି ଇ ଡି ଟା ଆକଚୁଲି କଲେ କଣ କି ବି ଇ ଡି ପରେ ତମେ ଗମେଣ୍ଟ ନ ପାଇଲେ ବି ସୋର୍ସେସ ଗୁରା ସବୁ ବହୁତ ଗୁଡେ ଅଛି ଖୋଲିଯିବ ତମ ପାଇଁ ବାଟ। ଗମେଣ୍ଟ ନହେଲେ ବି ପ୍ରାଇଭେଟ ପାରିବ କିନ୍ତୁ ପି ଜି ପଢେଇଲେ ଏ ଅଧା ଲୋକ ମାନେ ଆକସେପ୍ଟ କରୁନାହାନ୍ତି କ
ହୁଁ ଆଉ ଆଜି କାଲି ନା କୋଉ ବି ଆପଣ ଯଦି ପ୍ରାଇଭେଟ କଲେଜ ୟା ପ୍ରାଇଭେଟ ସ୍କୁଲ ହଁ କି ଯାହାବି ଯିବେ ନା ବିଇଡି ତା ମାନେ ଗୋଟେ ମିନି ଗୋଟେ ମିନିମ କ୍ୟୁଲିଫି କେଷନରେ ବିଡି ଥିବାର କଥା। ସେଟା ତାମାନେ ସେ ଦେଖୁଛନ୍ତି ବି ବିଡି ନହେଲେ ସିଟି ତାମାନେ ହଁ। କିଛି ଟ୍ରେନିଂ ର ଥିବା ଥିବା କଥା ଆଉ ତାପରେ ପୁଣି ଯୋଉ ଓଟିଟି ଓଷ୍ଟେଯେ ଯୋଉ ବାହାରୁଛି। ସେଇଟା ଥିବା କଥା ତ ତାଙ୍କ ସହିତ।
ହଁ।
ଯୋଉ ଆମର ଯୋଉ ବାହାରୁଛି ପଫର୍ମ ମାନେ ସେଥି ବି ତା ମାନେ ଲାଗୁଛି ନା ଓଟିଟି ଓଷ୍ଟେଟ
ହୁଁ ହୁଁ ହୁଁ।
ଓ ଟି ଟି ସେତେବି ଅଛି ଆପଣ ଦେଲେଣି। ଓ ଟି ଟି ଆଛା ସେତେବେଳେ ପ୍ଲସ୍ ଥ୍ରୀ ହେଇଛି ନା ହଁ ହଁ ହଁ।
ସରିଲେ ଦବା ଆଉ।
ହଁ ସରିରେ ଆ
ଆଚୁଲି ହଁ ହଁ ଆଚୁଲି କଣ କି କଥା ମାନେ ଆ ମୁଁ ବର୍ତ୍ତମାନ ଏବେ ଯାଏଁ ଜାଣିନି ଯେ ମୁଁ ପ୍ଲସ ଥ୍ରି ପଢ଼ି ସାରିଲା ପରେ କୋଉ କୋଉ ଚାକିରି ପାଇଁ ଏଲିଜିବୁଲ ହେବି। ମୋ ଆଗରେ କେତେ କେତେ ମାନେ ଷ୍ଟେପ ସବୁ ଅଛି ମୁଁ ମାନେ କୋଉ କୋଉ ଚାକିରି ଆଗକୁ ଅଛି ମୁଁ କଣ କଣ ପଢ଼ିପାରିବି? ମୁଁ ସେଥିରୁ ଅଧା ଜାଣିନି ଯଦି ମୋ ଆଖି ଆଗରେ ସବୁତକ ରହିଯାଆନ୍ତା। ତାହେଲେ ମୁଁ ଭାବନ୍ତି ଯେ କୋଉଟା କଲେ ମୋର ଶୀଘ୍ର ହବ କୋଉଥି ପାଇଁଁ ମୁଁ ଫିଟ୍ କୋଉଥି ପାଇଁ ଅନଫିଟ୍ ତାହେଲେ ମୁଁ ଜାଣିପାରନ୍ତି ଏବେ ମୁଁ କିଛିଟା ଜାଣିଛି ନା ମାନେ ବିଇଡି, ପିଜି, ସି ଟି ଆଉ ରେଲୁୱେ ଏଇ ସବୁ ଜିନିଷ ଜାଣିଛି ଆହୁରି ବି ବହୁତ ସାରା ଜିନିଷ ଅଛି ଯୋଉଟା ମୁଁ ଜାଣିନି।
ଯଦି ଆପଣ ରେଲୱେ କରିବାକୁ ଚାହୁଁଛନ୍ତି ନା ତ ପ୍ଲସ ଥ୍ରୀ ପରେ ପ୍ରିପାରେସନ କରିଦିଅନ୍ତୁ ଏଇ ଯୋଉ କମ୍ପିଟି ଟିପ୍ ର।
କମ୍ପିଟେଟିଭ ଆଜ୍ଞା ଏବେ ବି ଏବେ ବି ଟ୍ରାଏ କରୁଛି ଯେ ସମୟଏଇ କମ୍ପୁଟର କୋ କୋ ଚିଙ୍ଗ କଲେଜ ହେଇକି ପୁରା ପ୍ୟାକ୍ ହେଇଯାଉଛି କମ୍ପିଟେଟିଭ।
ଆପଣ ସେ ଯଦି ପ୍ରି ପେୟାର କରିବେନା ୱାନ ଇୟର ତାହେଲେ ଆପଣ ତାମାନେ ହେଇଯିବ।
ସେ ମୋର ଭରସା ପାଉନି ବା ମୋର ଭରସା ପାଉନି ସେଇ ମାନେ ପ ବାଜିବ ନା ବାଜିବନି ତାପରେ ଦୁଇଥର କି ଗୋଟେ ଥର ଏକ୍ଜାମ ଦବୁ। ନହବ ନିଜର ମନବୋଳ ଭାଙ୍ଗିଯିବ ଘର ଲୋକ କହିବେ ଦିଥର।
ଥରେ କୁ ତ ହେବନି ନା ଟିକେ ଚେଷ୍ଟା କରିବାକୁ ପଡ଼ିବ ଥରେ ଦୁଇଥର ଦେଇ ଦେଇ ଦେଖନ୍ତୁ ଆଉ ଫୁଣି କମ୍ପିଟେଟିଭ ଏକ୍ଜାମ ଆପଣ ପ୍ରାଟିସ କରିବେ ନା ତ ସେଇ କମ୍ପିଟ ଯାହା ତା ମାନେ ଥିବ ସେଇଟା ବା କି ସବୁ ଏକ୍ଜାମ ମାନଙ୍କୁ ବି ସେଇ ସେମ ଏକା ଥିବ ତ ଆପଣ ବାକି ବି ତା ମାନେ ଏକ୍ଜା ଜାମ୍ ଦେଇପାରିବେ ସେଇଟା ଖାଲି ରେଲୱେ ବି ନାଇଁ। ତ ସେଟା ସେଟା ଗୋଟେ ତାମାନେ ପଏଣ୍ଟଟା ଅଛି ନା ଆପଣ ବାକିଵି ଏକ୍କାମ ବି ତା ମାନେ କଭର କରିପାରିବେ ଯଦି ଭଲସେ ଯଦି କରିପାରିବେ ତ ବର୍ଷ ଦି ବର୍ଷ ଆପଣ ଏଇଟା କମ୍ପିଟିଟିବରେ ତାମାନେ ପ୍ରିପାୟାର କରନ୍ ନହେଲେ ପିଜି ବି ଏଡ଼
ଆଜ୍ଞା ଆଜ୍ଞା ଧନ୍ୟବାଦ ଧନ୍ୟବାଦ ମ୍ୟାମ ସମୟ ହେ
ଠିକ୍ ଠିକ୍ ଅଛି ହଁ ହଁ ହଁ।